ହେଲୋ
ହାଲୋ।
ହଁ କଣ କରୁଛନ୍ତି?
ନାଇଁ ଏଇ ବସିିଛି ଆଉ।
ଆଉ ଆଜି ଯାଇଥିଲେ?
ହଁସ୍ ଆଜ୍ଞା ଯାଇଥିଲି।
ଟାଇମ୍ କେମତି ରହୁଛି ଆପଣଙ୍କର? ଟାଇମ୍ କେମିତି ରହୁଛି ସ୍କୁଲ୍ ଟାଇମ୍?
ସ୍କୁଲ ଟାଇମଟା ଏନା ମର୍ଣ୍ଣିଂ ଅଛି, ଛଅଟାରୁ ଏଗାରଟା।
ଅହୋ ପୁଣି ଦଶଟାରୁ ଚାରିଟା ହବ ନା?
ନାଇଁ ନାଇଁ ମୋର ସେଇ ମର୍ଣ୍ଣିଂ ମୁଁ ଛୋଟ ଛୁଆଙ୍କୁ ମାନେ ନର୍ସରୀ ଆଉ ଏଲ କେଜି, ୟୁ କେଜି ଆଉ ଷ୍ଟାଣ୍ଡାର୍ଡ ୱାନ, ଷ୍ଟାଣ୍ଡାର୍ଡ ଟୁ। ଦିତୀୟ ଶ୍ରେଣୀ ପର୍ଯ୍ୟନ୍ତ ମୁଁ ପିଲାଙ୍କୁ ପଢଉଛି।
କୁହ ଆପଣଙ୍କର ସବୁବେଳେ ହିଁ ମର୍ଣ୍ଣିଂ ରହିବ।
ଆଜ୍ଞା। ତାପରେ ଦିତୀୟ ତୃତୀୟ ମୁଁ ଭାତ, ଡାଲି, ଭଜା, ପାମ୍ପଡ଼ ଆମ୍ବ ଏସବୁ ଖାଇଲି ବଡ଼ିଚୁରା ଏଣୁ
ଅ ଏବେ ବି ଆମ୍ବ ଠିକ ଖାଇଲେ ହେଉଛି ବର୍ଷା ହେଇଗଲାଣି ବା।
ଏବେ ମାର୍କେଟରେ ମିଳୁଛି ନା।
ଓ ଆପଣ କେଉଠି ଏବେ ରହୁଛନ୍ତି ବର୍ତ୍ତମାନ?
ଘରେ।
ନା କୋଉ ଯାଗା କଣ କୋଉଠି?
ଆମର କଟକ ଜିଲ୍ଲାର ମାହାଙ୍ଗା ମାହାଙ୍ଗାବ୍ଲକ୍।
ଅହ ତମ କଟକରେ କଣ ପ୍ରସିଦ୍ଧ?
ଦହିବରା ପ୍ରସିଦ୍ଧ।
କଟକ କହିଲେ ତ ଦହିବରା, ଦହିବରା କହିଲେ ତ କଟକ ଆଉ।
ହୁଁ କଟକର ବାଲିଯାତ୍ରା ଫେମସ ସବୁଠାରୁ।
ହଁ।
ଆଉ ତମେ କଣ କରୁଛ?
ଏଇଠି ଖାଇକି ତ ଉଠିଲି ତାପରେ ଗଡୁଥିଲି ଟିକେ ଆଉ
ଉଁ କଲେଜ ଯାଇଥିଲା?
ନାଇଁ ଆଜି ଯାଇନି କାଲି ଯିବି ଆଉ ଆଜି ଆମର ଅନଲାଇନ୍ କ୍ଲାସ୍ ହେଇଗଲା ଆଜି ଯାଇନି।
ହୁଁ ଖାଇଥିଲ କଣ?
ହଁ ଖାଇଥିଲି ଭାତ, ପୋଟଳ ଭଜା ଆଉ ଡାଲମା।
ହୁଁ। ଆଉ ଆଣ୍ଟି କଣ କରୁଛନ୍ତି?
କଣ କହିଲେ?
ମୁଁ କହିଲି ଆଣ୍ଟି କଣ କରୁଛନ୍ତି?
ଅଛନ୍ତି ଆଉ।
ଅ।
ଆପଣଙ୍କର ପ୍ଲସ୍ ଥ୍ରୀ ସରିଗଲାଣି?
ନାଇଁ ମୁଁ ପ୍ଲସ ଥ୍ରୀ କରିନି। ମୁଁ ପ୍ଲସ ଟୁ ସାଇନ୍ସ। ପ୍ଲସ୍ ଟୁ ସାଇନ୍ସ ଆଉ କମ୍ପ୍ୟୁଟର ପି ମୁଁ କହିଲି ପ୍ଲସ ଟୁ ସାଇନ୍ସ ଆଉ କମ୍ପ୍ୟୁଟର ଟ୍ୟାଲି ପି ଜିି ଡି ସି ଏ କମ୍ପଲିଟ ହେଇଯାଇଛି ଆଉ ମୁଁ ସେଇ କମ୍ପୁଟର ଗୋଟେ ଯାଗାରେ ଥିଲି ସୋରୁମର ଗାଡି ସୋରୁମ୍ ଯୋମ୍ ସେଠି ରହୁଥିଲି ଖାଲି ଏଇ କମ୍ପୁଟର ସିଷ୍ଟମ କାମ ହିଁ ଘରେ ସମ୍ ତାପରେ ଏଠି ଏବେ ଟିଚିଙ୍ଗ ଏଠି ବି ସିଷ୍ଟମ କାମ କରୁଥିଲି। ନା ଆଖି ଉପେ ପ୍ରେସର ପଡ଼ିଲା ତ ସେଥିପାଇଁ ସିଷ୍ଟମ କାମ ଛାଡ଼ିକି ସେଇ ଟିଚିଙ୍ଗ କରୁଛି ସେଇଠି ଆଉ
ହଁ ଆଉ ଆପଣଙ୍କ ପରିବାରରେ କିଏ ସବୁ ସଦସ୍ୟ ଅଛନ୍ତି?
ଭାଇ ମୋ ମାମା ଆଉ ଆମର ଜେଜେମା ଥିଲେ ଜେଜେମା ଏକ୍ସପାର୍ କରିଗଲେଣି।
ହଁ ମିଶିକି ସବୁ ରହୁଚନ୍ତି ନା ଆପଣ
ନା ଆମର ମାନେ ଆମର ଏଠି ଗୋଟେ ପରିବାର ଆମ ଫ୍ୟାମିଲି ଆମେ ରହୁଛ ମାନେ ଆମର ହଁ ହୁଁ ମୋ ଡାଡିଙ୍କର ଗୋଟେ ମାନେ ଏକାଶୀ ଗୋଟିଏ ଏକୁଟିଆ। ଆଉ ତାଙ୍କର ଭାଇ ନାହିଁ କେହି ନାହାନ୍ତି ତ ଆମର ଗୋଟେ ଫ୍ୟାମିଲି ହଁ ହଁ। ଆମର ଗୋଟେ ଫ୍ୟାମିଲି ଆଉ।
ଏକକ ପରିବାର ଆଓ।
ଆଜ୍ଞା।
ଆଉ କୁଆଡ଼େ କଣ ବୁଲିଛନ୍ତି ଜାଗା ଆଉ ଅନୁଭୂତି କୁହନ୍ତୁ।
ମୁଁ ତ ଏବେ କୋ ଯାଇନି ଯାଇଛି ଖାଲି ରଜରେ କୋଣାର୍କ ଯାଇଥିଲି। ଆଉ ଜଏଣ୍ଟେ ଫ୍ୟାମିଲି ଆଉ। ଟାଇମ୍ ତ ଏବେ ନାହିଁ ସ୍କୁଲକୁ ହୁଁ ସ୍କୁଲ ଛୁଟି ଅଛି ଛୁଟି ହେଲେ ଏବେ ଛୁଟି ହବ ସେବେ ବୁଲିବାକୁ ଯିବ ଆଉ।
ହଁ ଛୁଟି ତ ଥିଲା ଯୋଉ ଖରା ହୋଉଥିଲା।
ହଁ ବା ଗରମ ରେ ତ ଘରୁ ବାହାରି ହବନି ତାପରେ ସନ୍ଧ୍ୟା ବଳଠୁ ବର୍ଷା ହୋଉଚି। ତ ଆଉ ଏଥିରେ ବାହାରିକି ଆଉ କୁଆଡେ ଯବ ଆଉ ଏ ଯୋଉ ଶୀତ ଦିନ ଆସିଲା ତ ସେଇ ଶୀତ ଦିନ ଟାଇମ୍ ରେ ଟିକେ ବୁଲାବୁଲି କରିବାକୁ ଟିକେ ଭଲ ଲାଗେ। ସେଇ ଟାଇମ୍ ରେ ଟିକେ ବେଶୀ ଖରା ନଥାଏ। ତ ସେ ଟାଇମ୍ ରେ ଟିକେ ବୁଲାବୁଲି କଲେ ଏତେ କଷ୍ଟ ଲାଗେନି ଆଉ।
ଶୀତ ଦିନରେ ହଁ ବୁଲାବୁଲି କରିବାକୁ ଭଲ କିନ୍ତୁ ମୁଁ ଶୀତ ଦିନରେ ବୁଲି ପାରେନି। ସେତେବେଳେ ମାନେ ଟାଇମ୍ ହୁଏନି ଆଉ ଖରା ଦିନ ଛୁ ଟି ଦିନ ଏଇଟା ଦେଖିଲା ବେଳକୁ ଖରା ହୋଉଥିବ ବେଳେବେଳେ ଖରାରେ ଖରାରେ ବେଳେଳେ ବୁଲିବାକୁ ପଳେଇଲୁ ମୁଁ କହିଲୁ କେବେ ହେଲେ ଗୋଟେ ଯାଇ ହୋଉନି।
ହୁଁ ନାଇଁ ମୁଁ ଯାଇଥିଲି ଏଇ ନିୟର୍ ଟାଇମ୍ ଯାଇଥିଲି ନନ୍ଦନକାନନ ଯାଇଥିଲି ଆଉ ଧବଳେଶ୍ୱର ଯାଇଥିଲେ ନିୟର୍ ଟା ବି କଣ ସେଠି ଆମେ ଶୀତ ଦିନ ଥିଲା ନା। ତ ମୁଁ ସେଇ ଟାଇମ୍ ବୁଲା ବୁଲି ଗଲେ ଆ ଏତ ବାଧିନଥିଲା ଆଉ ଏବେ ତ ଖରା ହୋଉଚି। ଆଉ ଇଏ ହୋଉନି ଯାଇ ହୋଉନି ଆଉ ଛୁଟି ଅଛି କିନ୍ତୁ କୁଆଡେ ଯାଇ ହୋଉନି ଖରା ଯୋଗୁ।
ହଁ। ଏବେ କଣ ପାଗ ତ ଆଜି ଖରା ନାହିଁ।
ନାଇଁ ଆଜି ଖରା ନାହିଁ ଆଜି ଟିକେ ସକାଳୁ ସକାଳୁ ବର୍ଷା ହେଇଯାଇଚି।
ବର୍ଷା ନା ନା ବର୍ଷା ହେଇନି।
ଆମ ଏ ଉପରେ ବର୍ଷା ଆଜି ସକାଳୁ ହେଇଯାଇଛି ପୁରା। ମୁଁ ସ୍କୁଲ ଯାଇଥିଲି ସ୍କୁଲ ଫେରିଲା ବେଳକୁ ବର୍ଷା ହେଲା।
ବର୍ଷା।
ହୁଁ ଗାଡି ନେଇକି ଯିବି ବର୍ଷା ହେଲା ତାପରେ ପଳେଇ ଆସିଲି ସେ ଏତ ତୁ ଉଧା ହେଇନି ଅଳ୍ପ ଅଳ୍ପ ଟିକେ ଟିକେ ଓଧା ହେଇସାଇଲେଣି ରେନିକୋଟ ନେଇଥିଲି ବର୍ଷା ନଥିଲା ସେମିତି ଆଉ ହଠାତ୍‌ ବର୍ଷା ହେଲା। ହାଲକା ହୁଁ ହଁ ମୁଁ ଡିକିରେ ଥର ଡିକିରେ ପୁରେଇକି ନେଇଯିବି ଏଥର। ତମ ଘର ପାଖରୁ କଲେଜ୍‌ ଟା କେତେ ବାଟ? ମୁଁ କହିଲି, ତମ ଘର ମ ତମେ ଯୋଉ ରୁମ୍ ପାଖରୁ, କଲେଜ୍‌ ଟା କେତେ ବାଟ?
କଲେଜ୍‌ ଟା ସାତ ଆଠ କିଲୋମିଟର।
କୋଉଥରେ ଯାଉଚ?
ମୋ ବସ ରେ।
ଓହୋ। ବସ ରେ ଯିବା ଆସିବା କରୁଛ। ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ହେଲା ନା କଣ? ଓହୋ।
ବସରେ, ଯିବା ଆସିବା କରୁଛି ଆଉ।
କଣ, ଅନର୍ସ କଣ ଅଛି ତମର?
ଓଡ଼ିଆ।
ହୁଁ।
ତମ ଗାଁ କୁ ଯାଇଛି ତ ବୁଲିବା ପାଇଁ।
ହଁ ରଜରେ ଗାଁକୁ ଯାଇଥିଲି। ରଜରେ ମୁଁ ଗାଁକୁ ଯାଏ।
ହଁ। ତମ ସେପଟରେ, ରଜ କେମିତି ପାଳନ ହୁଏ?
ରଜ ବଢ଼ିଆ। ହଁ, ରଜ ଭଲସେ ପାଳନ ହୁଏ।
ସବୁ ପିଠାପଣା ହୁଏ। ଆଉ, ଆମର ସେ ଆମ୍ବତୋଟା ଅଛି
ହୁଁ।
ଦୋଳି ହେଇଯିବ, ଦଶ ପନ୍ଦରଟା। ଆଉ ଯାତ୍ରା ବି ହୁଏ, ରଜରେ। ଦି ଦିନ ଖଣ୍ଡେ ଯାତ୍ରା କରନ୍ତି। ପିଲାମାନେ ପଇସା ଦେଇକି ଗାଁରେ। ସମସ୍ତେ ମାନେ ଚାନ୍ଦା ପକେଇକି
ହୁଁ।
ସମସ୍ତଙ୍କଠୁ ଆଦାୟ କରିକି, ଯାତ୍ରା କରନ୍ତି। ସବୁବେଳେ।
ଧୁମଧାମରେ ହୁଏ ନାଇ?
ହଁ। ଦଣ୍ଡନାଚ ଜାଣିଛ?
ହୁଁ?
ଦଣ୍ଡ ନାଚ ଜାଣିଛ?
ହଁ, ହଁ ଶୁଣିଛି ଶୁଣିଚି।
ଆମର ସେପଟେ ଭଲସେ ହୁଏ। ଝାମୁ ଯାତ୍ରା ଏରିକା।
ହଁ। ଝାମୁ ଯାତ୍ରା ଜାଣିଛି। ବରଗଡ ର ଝାମୁ ଯାତ୍ରା ତ ଫେମସ ପୁରା।
ହଁ।
ତମ ଘର ନୟାଗଡ?
ନୟାଗଡ୍।
ହଁ। ବରର ନରେ ସେ ସେ ପାଖାପାଖି ଆଉ।
ବରଗଡ଼ରେ ଧନୁଯାତ୍ରା ହୁଏ ନା?
ହୁଁ। ଫେମସ।
ଯାଇଥିଲି ବରଗଡ। ଧନୁ ଯାତ୍ରା ଦେଖିବା କୁ। ଆଉ ସମ୍ବଲପୁର ବି ଯାଇଥିଲି। ସମଲେଇ
ହ ହଁ ହଁ ହଁ।
ହୁଁ।
ହୁଁ। ମୁଁ ତ, ପ୍ରାୟତଃ ଆମେ ସ୍କୁଟିରେ ହିଁ ଯାଉ। ତ ମୁଁ ତ ବେଶୀ ଦୂର ଜାଗାକୁ ଯାଇପାରିନି। ଏକୁଟଆ କଡେ ଛାଡିବେନି, ଏତେ ଦୂର ଗାଡି ନେଇକି ଏକୁଟିଆ ଏଇ ପାଖ ଆଖପାଖ ଅଞ୍ଚଳ ହିଁ ବୁଲି ଆସ, ବୁଲି ପ୍ରାୟ। ଆଉ ବେଶୀ ଦୂର ଜାଗା ଯାଇପ ଏଇ କଟକ ଭୁବନେଶ୍ୱର, ଏରିଆ ଭିତରେ। ସେ ଏରିଆ ଭିତରେ ସାଙ୍ଗମାନେ ସାଙ୍ଗ ହେଇଗଲେ ଆଉ ବୁଲାବୁଲି କରିବା ପାଇଁ ଧବଳେଶ୍ୱର ସେଇ ଚଣ୍ଡିଖୋଲ୍ ଏଇ ସବୁ ଏରିଆ କେନ୍ଦ୍ରାପଡ଼ା ପାରାଦ୍ୱୀପ ଏସବୁ ପାଖାପାଖି ଆମର ଟିକେ ଲୋକାଲ୍ ଏରିଆ ତ ସେଇ ଅଞ୍ଚଳରେ ବୁଲିବାଲିକି ଆସ ଆମର ନ ଯୋଉ ଲଲତିଗିରି ଯୋଉ ଏଠି ଓଳାଶୁଣି ମେଳା ହୁଏ ତ ଜାଣିଛ କେବେ ଶୁଣିଛ? ପଳା ଶୁଣି ଗୁମ୍ଫା କେବେ ଶୁଣିନ?
ନା।
ଶୁଣିନ କେବେ ଆମର ତ ଏଠି ବୋହୁତ ଉଁ ମାନେ ବୋହୁତ ବଡ଼ ଆକାର ହୁଏ ବୋହୁତ ଫେସ୍ ବି ସେଟା। ଶୁଣିନ ନାଇଁ ଉଆ ଶୁଣି ଗୁମ୍ଫା କେବ ଶୁଣିନ। ହୁଁ। ହୁଁ ପ୍ରାୟ ହେଠିକେ ସିଆଡ଼େ ଆମେ ବୁଲାବୁଲି କରିବା ପାଇଁ ଯାଉ ପାହାଡ଼ ଉପରେ ସେ ଠିକି ପଳେଇଯାଉ ବୁଲାବୁଲି କରିବା ପାଇଁ।
ଆଉ ଫଟେଗଡ଼ ରାମ ମନ୍ଦିର ଜାଣିଛ?
ହଁ ହଁ ହଁ ଶୁଣିନି ମୁଁତ ଦେଖିନେଇଛି ଖାଲି ଶୁଣିଛି।
ହୁଁ ବୋହୁତ ଲୋକ ଯାଆନ୍ତି ବର୍ତ୍ତମାନ ବି ଯାଉଛନ୍ତି ବୋହୁତ ଲୋକ।
ହୁଁ ତ ସେ ଭୁବନେଶ୍ଵରରେ ବି ରାମ ମନ୍ଦିର ଗୋଟେ ଅଛି।
ହଁ।
ହୁଁ ଇସ୍କାନ ରାମ୍ ମନ୍ଦିର।
ଭୁବନେଶ୍ୱରରେ ତ ଅଛି ରୋଡ଼ ବା ରୋଡ଼ ଉପରେ କିନ୍ତୁ ସେଇଟା ପୁରା ଉପରେ ରେ ପାହାଡ଼ ଉପରେ ଅଛି ହଁ ବଢ଼ିଆ ଲାଗିବ ସେଇଠିକି ଗଲେ।
ତମେ ଯାଇଛ କେବେ?
ହଁ ଯାଇଛି ଆମ ଘର ପାଖରେ ବା ଗାଁକୁ ଗଲେ ମୁଁ ଯାଏ।
ନାଇଁ ମୁଁ ସେଆଡ଼େ ଏରିଆ କେବେ ଯାଏନି। ମୁଁ ଖାଲି ଯାଏ ଆମର ଯେତେବେଳେ ଯାଆନ୍ତି ସମସ୍ତେ ଘରେ ମିଶିକି ଯୋଉ କେନ୍ଦୁଝର ଏରିଆ ଯାଆନ୍ତି ବୁଲାବୁଲି କରିବା ପାଇଁ ଘଟ ଗାଁ ସାନ ଘାଗରା ବଡ଼ ଘାଗରା ସେ
ତମର କଟ କଟକରେ ତ ମିଶ୍ ଶ୍ରଶଳା ଜଣେ ଅଛି ମିଶ୍ରଶାଳା ଗୋଟେ ଅଛି। ଜାଣିଚ?
ନାଇଁ କଟକ ର କୋଉ ଜାଗା କହିଲ?
ମିଶ୍ରଶାଳା ସମ୍ରାଟ ହଲ୍ ପାଖେରେ।
ନାଇଁ ମୁଁ ତ ଆ ସେ କଣ କହିଲ ଆମ ଘର ତ କଟକ କଟକ ବଜାରରେ ହିଁ। ବଜାର ନୁହେଁ ତ ସେଥିପାଇଁ ମୁଁ ଜାଣିନି। ମୁଁ ଯାଏ ଖାଲି ଯାଏ କୋଉଥାଏ ଉଁ ଉଁ କହିଲ ଏଇ ଯୋଉ ଦୁର୍ଗା ପୂଜା ଟା ଦେଖିବା ପାଇଁ ଯାଏ। ଆଉ ବାଲିଯାତ୍ରାରେ ଯାଏ ଦିଥର ଯାଏ କଟକ ମାନେ ବଜାର ଆଡ଼ ସେଇଆଡ଼େ। ଆଉ ବେଶୀ ଯାଏନି।
ଓହୋ।
ଆମ ଘର କଟକ ଜିଲ୍ଳା କିନ୍ତୁ ପ୍ରପର କଟକ ନୁହେଁ ଯେ ପୁରା ବଜାର ନୁହେଁ ଆମ ଘର ଗାଁ ମାନେ ଗାଁରେ ଆମ ମାନେ ଗାଁ ରେ ଗାଁ ସେଟା ହଉଛି ଟାଉନ ନା କଟକ ଟା ଟାଉନ ଆ କଟକ ଜିଲ୍ଲା କେଡ଼େ ବଡ଼ ହେଲାଣି। ଆମର ଗୋଟେ ଗାଁ।
ହଁ ହଁ ବୁଝିପାରୁଛି ଆମର ଯେମିତି ନୟାଗଡ଼ ଜିଲ୍ଲା ହେଲେ ବି କଣ ନୟାଗଡ଼ ସ୍ ସେଇଠି ପ୍ରପର କି ଆମର ଆହୁରି ସେଇଠୁ ଦଶ ପନ୍ଦର କିଲୋମିଟର ରହୁଛି।
ହଁ ସେମିତି ଆମ ଘର ବି ସେମିତି କଟକ ଠାରୁ କୋଡ଼ିଏ କିଲୋମିଟର ଦୂରରେ।
ଅହ।
ଉଁ ଉଁ ହୁଁ ହୁଁ ଛତିଆ ଛତିଆ ମନ୍ଦିର ହରେଆ ଜାଣିଛ ନା?
ହଁ ସ ଜାଣିଛି ଜାଣିଛି।
ହଁ ତ ସତିଆ ସେ ସବୁ ଆଡ଼େ ସେ ତ ଛତିଆ ତମ ମାଉସି ପରେ ସେଇଟା ସେପଟ ଲାଇନ୍ ତ ମୁଁ ସାଇଡେ ପ୍ରାୟତ୍ ଟାଇମ ମନ୍ଦିରେ ବୋହୁତ ଥର ଗଲେଣି ଦଶଥର ଖଣ୍ଡେ ବୋଧେ ବୁଲା ବୁଲି ଗଲେଣି। ଆଉ ମିନି କେଦାରନାଥ ଏପଟେ ହେଇଛି ଦେଖିନ?
ହଁ ହଁ ହଁ ନାଇଁଁ ନାଇଁ ଜାଣିଚି ଜାଣିଚି ଛତିଆ ପାଖରେ ଅଛି କିନ୍ତୁ ଯାଇନି।
ହଁ ସେଠି ଦିଥର ଯାଇକି ବୁଲିକି ଆସି ସାରିଲଣି। ଏବେ ଯାଇଥିଲି ରଜରେ ଆଉ ଟାଇମ ହେଲାଣି କୁଣିଆ ଆସିଲେ ଘରକୁ। ରଜ ରେ ଆଉ ଯାଇ ହେଲାନି ଆଉ।
ହୁଁ ହଉ ରଖିଦେବି ଏଥର ନା ଆଉ କଣ କହିବ?
ହୁ ହଉ କାଲି କଥା ହବ ହଉ ଠିକ ହଉ ରଖୁଚି।